କୁହନ୍ତୁ?
ହ ହ ଆମେ ଯୋଉ ଯାଇଥିଲୁ ନା ଯାଇକି ଏ ଆ ଗୋଟେ ଗୋଟେ ସିଟ ତାପରେ ବହୁତ ହଇରାଣ ହେଇଥିଲୁ।
ଓହୋ ପୁଅକୁ ନେଇକିନା ଯୋଉ ଯାଇ
ହଁ ବୋହୁ ତ ହଇରାଣ ହେଇଥିଲୁ ମାନେ ଉ ମୁଁ ମାନେ ମନେ ମନେ ସ୍ଥିର କଲି ମାନେ ଜୀବନରେ ମୁଁ ଆ କେବେ ମାନେ ଲଙ୍ଗ ଡ୍ରାଇଭ ରେ କେବେ ଆଉ ଯିବିନି କୁଆଡେ ବୁଲିବା ପାଇଁ କି।
ଓହୋ।
ତୁ ହଇରା଼ଣ ମାନେ ଏ ଛୁଆ ବି କାହା କ ତିକି ମାନେ କାଖ ହବାକୁ ବି ଗଲାନି କେବଳ ତା ବାବା ମୁଁ ନହେଲେ ଆଉ କାହା କତିକି କାଖ ହବାକୁ ଗଲାନି ବୋହୁତ ହଇରାଣ ହେଲି। ଆଉ ଗୋଡ ଯେ ମାନେ କାଡିରେ କଣ ମାନେ ହଁ ବସିଲା ହଁ ଗୋଡ ଥୋଇବା ପାଇଁ କି ହଁ କି ଛି ସେମତି ଥାଆନ୍ତା ତ ସେମିତି କିଛି ନାହିଁ ଗୋଡ ଓହଳେଇକି ତାପରେ ଛୁଆକୁ କୋଳରେ ଧରିକି ଆଉ ନିଜେ ବି ଶୋଇ ବସି ପାରିଲୁ ନା କିଛି ନହିଁ ମାନେ ମାନେ ମନେ ମନେ କିନ୍ତୁ ମୁଁ ଏତେ କା ନ୍ଦି ପକେଇଛି ଯେ ମୁଁ କେମିତି ସେଠି ଭାବିଲି କେମିତି ମୁଁ ଘରେ ପହଞ୍ଚିବି ଟିକେ ରେଷ୍ଟ ନେବି। ଏ କୋଉଠି ରେଷ୍ଟ ନେଇହେଲା ଏ ଘରକୁ ବି ଯାଇନୁ ବୁଲିବା ପାଇଁ।
ଓହୋ।
ପାଞ୍ଚ ମାସ ହେଇଗଲାଣି ହଁ ପୁଅ କଥା କହିଲାଣି।
ହଁ ହଁ। ଆମ ଭଉଣଜା ଜଣେ ଏମିତି ଦି ବର୍ଷ ପରେ ହେଲାଣି ଆଜି ଯାଇଏ ଏମିତି କ ଥା ବିି କହିପାରୁନାହାନ୍ତି। ଖାଲି ଯାହା ଆମ ଭଉଣଜା।
ଓହୋ।
ସେ ଏମିତି କଥା ବି କହି ପାରୁନାହାନ୍ତି ଖାଲି ଦେ ନେ ହଁ ହଁ। ବର୍ଷ ପରେ ବି ହେଇଗଲାଣି ତାଙ୍କୁ
କାହିଁକି ଡକ୍ଟର ଦେଖାଉନାହାନ୍ତି ନହଲେ?
ସେ ସେମିତି କିଛି କଥା କହି ପାରୁନାହାନ୍ତି ଖାଲି ଠାର ମାର କରିକିନା ଯାହା କହୁଛନ୍ତି ନା ଏଇ ଡ୍ରେସ ପିନ୍ଧିବା ପାଇଁ କି ଅଲଗା ଯାହା କରିବା ପାଇଁ ଏ ଏମିତି ଠାରିକି ନା ‌ ଆ ଗୋଟେ କହିକିନା କହୁଛନ୍ତି ଆଉ ଏମିତି ପିନ୍ଧା ପିନ୍ଧି କର କି ଦିଆ ଦେଇ କର ଏମିତି କହୁଛନ୍ତି।
ନାଇଁ ନାଇଁ ତା
ଥା ବିି କହିପାରୁନାହାନ୍ତି ହଁ ଡକ୍ଟର ଟା ନିହାତି ଭାବେ ଦେଖେଇବେ ଏବେ
ହଁ ହଁ ତାପରେ ବି ଏତେ ଲେଟ କରିବା କଥା ନୁହଁ। ବହୁତ ଲେଟ୍ କରିସାରିଲାଣି।
ହୁଁ ଦି ବର୍ଷ ପରେ ହେଇଗଲାଣି ତା ଙ୍କୁ ଏଇ ଦୀପାବଳି କି ତିନି ବର୍ଷ ହେଇଯିବ ନା
ଆମର ପାଇଁ ଏଇଠି ଗୋଟେ ଝିଅ ଗୋଟେ ଛୋଟ ଝିଅ ଟା ତା ତଥାପି ଉଁ ମ୍ ମ୍ ଦେଢ ବର୍ଷର ବୋଧେ ହେଇଗଲାଣି ହଁ ଦେଢ ବର୍ଷର ତ ଆଉ ଏବେ ତାର ଜନ୍ମଦିନରେ ଦେଢ ବର୍ଷର ହବ ମାନେ କଥା ପୁରା ଠୋଓ ଠା କିରି
ଠା ଆଁ ହଁ ଓହୋ। ଆଉ ପୁଅ କ୍ଲିଅର ଭାବେ କଥା କହିଲାଣି? ମୁଁ କହିଲି ପୁଅ ପୁରା କ୍ଲିଅର ଭାବେ
ହଁ ହଁ କଥା କହିଲାଣି କିନ୍ତୁ ଗୋଟେ ୱାର୍ଡ ୱା ୱାଡ ଟା ମାନେ ଏ ଏମିତି ବାଗରେ କହୁଛି ଯେ ଝିଅ ମାନେ ଯିଏ ନହିଁ ସେ ଶୁଣିଲେ ଅଭାସ ମାନେ କହୁ ଜନେ ଅଭାସା ଭାଷା କହୁ।
ନା ନା ସେମିତି ନାଇଁ ଛୋଟ ଛୁଆ ନା ତା ପାଟିରୁ ସେମିତି ସ୍ଲିପ ହଉଥିବ ପୁଅର ବି ସେମିତି ହେଇ ଥିଲା ମୋ ପୁଅର ବି ସମସ୍ତିଙ୍କର ଏଇଟା ଉଁ ତାଙ୍କୁ ଯଦି ତାଙ୍କୁ ଯଦି ଏମତି ନାହିଁ କର ନାଇଁ ଆଉ ଏମିତି କହିବନି ଅଲଗା ଏମିତି କହିବେ କିନ୍ତୁ ଗାଁ ଗହଳିରେ ହଉ କି ଯୋଢିବଉ ଆରେ କହ କହ ଆଉ ରେ କହ ସେ ଟା ସେ ରିପିଟ ଫେର ଗଲେ ସେ ଶୁଣିବା ପାଇଁ ମାନେ। କହିଲେ ରିପିଟ୍ କଲେ ସେ ପିଲାଟା ହେଡ ହେଡ କହି କିନା ଚିଡେଇଲେ ଇଏ ସିଏ ହେଲେ ସେ ଜାଣିଛନ୍ତି ନା ଏ ୱାଡ ଟା କହିବ। ଆମେ ତାକୁ ଚିଡେଇବା କି ନାଇଁ ସେମାନେ ଜାଣିଛନ୍ତି ଏଇ ଭାଷା ଟା କହିବ ଆମେ ତାକୁ ହେଇଡା ହେଇଡା ହେଡା ହେ। କହିବା ଏଇଟା କଣ ଏଇଟା କଣ ଆଉ ଥରେ। ଏମତି କଲା ମାନେ ସେ ଛୁଆ ଚିଡିକି ନାହିଁ ବି କହିବ। ହେଡୁ ଯୋଉଟା କିଏ ଇଏ ହବ ସେମାନେ ବୁଝି ପାରୁ ନାହାନ୍ତି।
ପୁଅ ବି କଣ ମାନେ ଯିଏ ଦାଣ୍ଡକୁ ଗଲେ ଯିଏ କଣ ଟିକେ ଭାଷା ଅଭାସ କଣ କହିଦେଲେ। ସିଏ ମାନେ ଚଟ କି ନା କ ଥା ମାନେ ଧରେ ମାନେ ମାଇଣ୍ଡ ରେ ପୁରା ରଖି ଦଉଛି ଆଉ ଘରେ ଆସିକି ସେଇ ଭାଷା ମାନେ। କହି ଦଉଛି ହେଲା କହି ଦଉଛି ଯେଠୁ ସେଇଠୁ। କିଏ କହୁଛି ନା ସେ ସିଏ କହିଲା ସେ ସିଏ କହିଲା ଏମିତି ତା ନା ଆ ନା କହିଦେଉ ହେଲେ ସେଥି ପାଇଁକା ମୁଁ ଯଦି। ଦାଣ୍ଡକୁ ତାକୁ ନେଇକି ଯାଏ ମୁଁ ନେଇକି ଯିବି ସାଙ୍ଗରେ ନେଇକି ଆସେ ବୁଲେଇ କିରି। ମୁଁ ପ୍ରାୟ ଟାଇମ କାହା ଘର।
ନହିଁ ଆଜିିକାଲି କି ବି ନା।
ହଁ ତାପରେ ଇଏ ଗୋଟେ ପିଲା। ନା ମାନେ ସାଙ୍ଗେ ସାଙ୍ଗେ ଗୋଟେ କଥାକୁ ମାନେ ପୁରା ମାଇଣ୍ଡ ରେ ସେଟ କରି ଦଉଛି।
ଓହୋ। ଶୋଇପଡିଛନ୍ତି।
ହଁ ହଁ ହଁ ସେଥି ପାଇଁ କି ଭାରି ଇଏ। ଭୟ ଲାଗୁଛି ହଁ ହଁ।
ଅ ହ। ଘରେ ସବୁ କିଏ କିଏ ଅଛନ୍ତି ଆପଣ ଙ୍କ ବାପ ଘରେ କିଏ କିଏ ଅଛନ୍ତି।
ବାପ ଘରେ ଆମେ ତ ଭାଇ ଭଉଣୀ ଦିଟା।
ଉୁଁ ହୁଁ ଭାଇ ବାହା ହେଇ ସାରିଲାଣି।
ଭାଇ ଭଉଣୀ ଆମେ ଆଉ ଥିଲୁ। ଅ ଏବେ ଭାଉଜ ଆସିଲା ଭାରି। ତାଙ୍କର ଗୋଟେ ପୁଅ ଆଉ ବାପା ବୋଉ।
ହଁ ହଁ।
ଆଉ ଏଠି ତ ସେଇ ଶାଶୁ ଶଶୁ ବାହା ଘରକୁ ମୋର ବାର ବର୍ଷ ହେଇ ଗଲାଣି।
ଓହୋ।
ବାର ବର୍ଷ କିନ୍ତୁ। ହଁ ବେବି କଥା କିନ୍ତୁ ତ ଆପଣ ଟିକେ ମାନେ କ ନଫ୍ୟୁଜ ହଉଥିବେ କିନ୍ତୁ ମୋର ବହୁତ ଲେଟରେ ହେଲା।
ଓହୋ ଓହୋ ଲେଟ ରେ ହଁ।
ହଁ ଦଶ ବର୍ଷରେ ବେ ବି ମୋର ରହିଲା ପୁଣି ଅଚାନକ ପୁରା ରହିଲା।
ଓହୋ।
ମାନେ କହିବାକୁ ଗଲେ ଏ ପାଞ୍ଚ ମାନେ ସାଢେ ପାଞ୍ଚ ମାସେ। ମୁଁ ଯାଇନି ମାନେ ଜାଣିନଥିଲି।
ଓ ହୋ।
ଟର ଦେଖେଇବି ବେଲି କହୁଥିଲି ତାପରେ ମୁଁ ଭାବିଲି ଗୋଟେ ଟେଷ୍ଟ। କରି ଦେଇକିରୀ ତା ପରେ ଡକ୍ଟର ଦେଖେଇବି ଯାଇକି ଟେଷ୍ଟ। କଲା ବେଳକୁ ମୋର ରହିଛି ମୁଁ ମୋ ମନରେ ଲାଗିଲା କଣ ମୋର ଅଢେଇ ମାସ ତିନି ମାସ ବୋଧେ ହେଇଛି। କିନ୍ତୁ ଡକ୍ଟର ଦେ ଖିଲା ବେଳକୁ ଅଲଟ୍ରାସାଉଣ୍ଡ ରେଁ ହେଁ କହିଲେ ସାଢେ ପାଞ୍ଚ ମାସ ହେଇଗଲାଣି।
ଏ ମା ତମେ ଜାଣି ପାରିଲନି ବୋଧେ।
ହଁ ବା ନାଇଁ ବା ମୁଁ ଜାଣି ପାରିନି ମାନେ ମୋର ସେ ଯୋଉ ଜିନିଷ ନୁଏ ମୋର ଟ୍ରବୁଲ ରହେ।
ଓହୋ ହଁ।
ହଁ ହଁ ସେଟା ଇଏ ରହେ ପ୍ରୋବ୍ଲେମ ରହେ, ସେଥିପାଇଁ କି ମୁଁ ଜାଣିି ଏ ମୁଁ କହିଲି ହଁ ଏମିତି ତ ଇଏ ହେଇଛି, ତାହେଲେ ହବ ବୋଧି ମନକୁ ଆଉ
ହଁ ହଁ ସେଟା ତ ନିହାତି ଏବେ ବହୁତ ଏମିତି ଲୋକଙ୍କର ହଉଛି।
ହଁ ବହୁତ ଲୋକଙ୍କର ହଉଛି
କଣଙ୍କର ହହୁଉଛି ଜାିବି
ଆଉ ଏମିତି ଇଏ ହେଇକରି, କାହିଁକି? ଡକ୍ଟର ଯେତେବେଳେ କହିଲେ ସାଢେ ପାଞ୍ଚ ବଷ ହେଇ ହଁ ସାଢେ ପାଞ୍ଚ ବ ସେଇଗଲାଣି, ମାନେ ସେ କହିଲେ ଯେ ପ୍ରି ମଚର ବୋଧେ ହେଇଛି ହେଲା ଏଇ ମାସେ ତିନି ମାସେ, ସେତେବେଳେ ଡାକ୍ଟର ଅଲଟ୍ରା ସାଉଣ୍ଡ କଲେ, କହିଲେ ଆର ତ ଗୋଡ ହାତ ସବୁ ହେଇ ସାରିଲାଣି। ଆଉ ଇଏ କଣ ଅଢେଇ ମାସ ତିନି ମାସେ କହୁଛୁ ଆଉ ଆସିକି ସାଢେ ପାଞ୍ଚ ମାସ। ପାଞ୍ଚ ମାସ ପ୍ଲସ ହେଇଗଲାଣି
ଓହୋ
ସେଇଠୁ କଣ କଲି, ସେଇଠୁ ମାନେ ଘରେ ତ ଘରେ ଯିଏ ଶୁଣିଲେ ବି ସିଏ ବହୁତ ଖୁସି, ଦଶ ବର୍ଷ
ହଁ ଦଶ ବର୍ଷ ପରେ ହେଇଯ ହଁ ଆମ ବୋଉର ବି, ମାନେ ମୋ ବୋଉର ତାର ବି ଏମିତି ମାନେ ଆମେ ବି ହେଇନଥିଲୁ, ଆଠ ବର୍ଷ ଖାଲି ରହିଲା ପରେ ଯାଇକିନା ମୁଁ ହେଲି। ମୁ ହେଲା ପରେ ତାପରେ ଆମ ଝିଅ, ତାପରେ କି ତାପରେ, ତାପରେ ହେଲା ଆମ ଝିଅ ମାନେ ତିନିଟା ଆଉ ଆମେ ଖାଲି ଭାଇ ନାହାନ୍ତି ଆମର ତିନି ଭଉଣୀ ଖାଲି ଆଉ
ଅ ହ
ଭାଇ ନାହାନ୍ତି?
ଆଉ ଦୁଇ ଭଉଣୀ ବାହା ହେଇନାହାନ୍ତି।
ନା ନା ସେ ବାହାହେଇ ନାହାନ୍ତି। ସେ ଜଣେ ଟେଂଥ କ୍ଲାସ ପଢୁଛି ଆଉ ଜଣେ ପଢିକିନା ଟେନ କ୍ଲାସ ଏକ୍ଜାମ ଦେଇକି ଏବେ ପାର୍ଲରରେ ଟେଲରିଂ ସେଟା ଶିଖୁଛି ହଁ ସେ ତାରା ଶିଖିଛି ସେରା ବ୍ଲାଉଜ ଫ୍ଲାଉଜ ହେଲା ବଗେରା ଅଲଗା କଣ ସେ ତାର କରୁଛି, ହଁ ହଁ। ଆଉ ଆମ ଝିଅ ଟା ଏଇ ଦଶମ ପଢୁଛି ଆଉ
ଓହୋ, ଛୋଟ ଅଛନ୍ତି ଆଉ
ଛୋଟ ଅଛି ହଁ, ଆଉ ଆମନଣଦ ଘରିକା ସେଇଆଡେ ସବୁ ବାହାଘର ତାଙ୍କର ହେଇସାରିଲାଣି, ଆମ ନଣଦ କର ବି ହେନ୍ଦୀ ଏ ତାଙ୍କ ଝିଅ ଆଗ ଦେହରେ ରହିଲା ଯେତେବେଳେ ବାହାଘର ପରେ ପିଲା ଆ ଦେଖିଲା ବେଳକୁ ଚାରି ପାଞ୍ଚ ମାସ ହେଲା ଅଲଟ୍ରାସାଉଣ୍ଡ କଲେ ଅଲଟ୍ରାସାଉଣ୍ଡ କଲେ ଯେ ପିଲାର ହାତ ଗୋଡ କିଛି ନାହିଁ ଖାଲି ମାଂସ ପିଣ୍ଡୁଳା ଟା, ଏଇଟା ରଖିକିନା କଣ କରିବେ, ଏବେେ ଜାଣିଲେ ତ ନା ବିକଳାଙ୍ଗ ଇଏ ସିଏ ହବ ବୋଲି ହାଡୁ ନଷ୍ଟ କଲା ପରେ ଫାଷ୍ଟବେବି ଟା ନା ନଷ୍ଟ କରିଦେଲା, ନଷ୍ଟ କରିଦେଲା ପରେ, ତାରେ ଆଉ ହେଲାନି, ଏଇ ଜାଣିଥିବେ ବରାଡ ବାଲୁଙ୍କେଶ୍ୱର ମୋବାଇଲ ସ୍ତ ହଁ ସେଠି ଯାଇ ଏଇ ମାାନସୀଙ୍କ କଲାରେ ଏବେ ଆମର ଗୋଟେ ଝିଅଟେ ହେଇଛି। ବାଣିଜୀ ହେଇଛନ୍ତି ଉ ସେ ଏତି ମାନସିକ ଗଲାରେ ମାସକରେ ରହିଛି ତାଙ୍କର, ମାସକରେ ରହିଯାଇଛି, ହଁ ନହେଲେ ହଉନଥିଲା ନା ବହୁତ କାନ୍ଦୁଥିଲେ। ହଁ ହେଇଗଲା ମାସକରେ ବାହା ମର ହେଲା ବର୍ଷ ଗଢେ ରହିଥିଲା ଝିଅ ଏମାନେ ଯୋଉ ଆର ପିଲା ଟା ଏବେ ଏଇ ପାଞ୍ଚ ଛଅ ମାସ ପରେ ଇଏ ରହିଗଲା ଯେ ଯାହାହଲେ ବି ତାଙ୍କ ଶାଶୁ ଆଉ ଇଏ କରୁଛନ୍ତି କି ନାଇଁ ଆମ ବୋହୁର ଗୋଟେ ଉଁ ନାତିକି ନାତୁଣୀ ହେଇଗଲେ ଖୁସି ନା ରହୁନି ନା ବେବି ଏରା ଶୁଣିକି ମୋବାଇଲରେ ଯାଇଥିଲି। ଯାଇଥିଲେ ଯେ ପୂଜା ଫୂଜା କରିକିନା ଆସିଥିଲେ ଆଉ ଯେ ଦଶ ବର୍ଷ ପରେ ହଁ ଦଶ ଦଶ ବର୍ଷ ପରେ ଯିବ ଏ ଦଶ ମାସେ ପରେ ଯିବେ ଯେ ଝିଅକୁ ନେଇକି ତାର ଯଦି ଚୁ
ଚୁଟି ପଡିବ ହଁ, ମୁଁ ବି ସେଠି କରିଛି ମୁଁ ବି ସେଠି ଅଭିଷେକ କରି ଛି ବରାଳ ବାଲୁଙ୍କେଶ୍ୱର ପାଖ ରେ ମୁଁ ବି ସେଠି ଅଭିଷେକ କରିଚି ସବୁ କରିଛି। ହଁ ସବୁ କରିଚି କିନ୍ତୁ ମୁଁ ବହୁତ ବର୍ଷ ତଳେ କରି ଥିଲି ତଥାପି ଅ ସାତ ଆଠ ବର୍ଷ ତଳେ କରିଥିଲି। ହେଲା ନା ତ ସ ତଥାପି ମୋର କୋଡିଏ ପଚିଶ ହଜାର ଟଙ୍କା ଖର୍ଚ୍ଚ ହେଇଯାଇଥିଲା। ଆଉ ହଁ ପଇସା ଖର୍ଚ୍ଚ ହବ ତାପରେ ଆ ଯୋଉଠୁ ସେଠି ବି ମୁଁ କହିଲି ଏଠି ଏ ତେ ଟଙ୍କା ସାଇଲି ମୋର କିଛି ହେଲାନାଇ ତାପରେ ବହୁତ ଆଡୁ ବୁଲି ବୁଲି ବୁଲି ବୁଲିକା ଆଉ ତାକୁ ନେଇ ସବୁ ଛାଡିଦେଲି କୋଉ ଓଷା ବି କଲିନି ମେଡିସିନ ପତ୍ର ଆଉ କିଛି ଖାଇଲିନି। ଚୁପଚାପ ହେଇକି ପୁରା ବସି ପଇଲି ଆ ମୁଁ ଯାଇଥିଲି ପୁରୀ ଦର୍ଶନ କରିଆ ପାଇଁ କି ଠାକ କୁରଙ୍କୁ ପୁରୀରୁ ଆସି ସାଇଲା ପରେ ମୋର ମାନେ ଯେ ଯାଉ ମାନେ ଇଏ ହଉଥିଲା ନା
ହୁଁ।
ତ ଆସିସାଇଲା ପରେ ଏ ତା ଦଶ ପନ୍ଦର ଦିନ ଗ୍ୟାପରେ ତା ପରେ ମୁଁ ଟେଷ୍ଟ କଲାରୁ ମୋର ରହି ମୁଁ କଇଲି ମୁଁ କଇଲି କେ ମାନେ ମୁଁ ଯାଇଥିଲି ଜଗା ଦର୍ଶନ କରିଆ ପାଇଁ ନା ତ ସିଏ ମୋ ଦୁଃଖ ମାନେ ଜାଣିକିରି ସିଏ ମତେ ଦେଇଛନ୍ତି।
ହଁ ହଁ ଯାହାହଲେ ଠାକୁର ବହୁତ ଅଛନ୍ତି ସେଠି ବହୁତ ଲୋକ ଭିଡ ବି ହଉଚି ମନ୍ଦିର ପୁରା ଭି ଡ ରହୁଛି ଆଜି ମୁଁ ବି ଯାଇଥିଲି ଏଇ ଏଇ ଏଗାରରେ ମେ ଏଗାରରେ ଯାଇଥିଲୁ ଆମର ବି ମାନସିକ ଥିଲା। ଇଏ କରିକି ନା ଆସିଥିଲୁ ଆଉ ହଉ। ହଉ ଠିକ ଅଛି ରଖୁଛି ଆଉ।